ହ୍ୟାଲୋ କଣ କରୁଛ? ବସିଥିଲି ଉଁ ହୁଁ ହଉ କେମିତି ଅଛ?
ଭଲ ଅଛି।
ବୁଲୁଛି ହୁଁ।
ମୋ ଆବାଜ କ୍ଲିୟର ଆସୁଛି ନା ମତେ କଣ ପାଇଁ ଇକୋ ହେଲା ପରେ ମତେ ଆବାଜ ଲାଗୁଛି ମୋର।
ତମର ତ ବହୁତ କ୍ଲିୟର ଆସିଛି ଆଜି।
ହୁଁ
ମୋର କ୍ଲିୟର ଯାଉଛି ନା।
ହଁ ହଁ କ୍ଲିୟର ଆଉଛି।
ହଁ ଠିକ୍ କଥା।
ତମର କଲେଜ ନାଇଁ କି?
ନା ନା।
ହଉ ତମର ସରି ହେଲା କି ପ୍ଲ ଟ ଚେନ୍।
ପ୍ଲସ ଥ୍ରି ସରିଛି ଏବେ ତ ପିଜି କରିନି ମୁଁ।
ଉ ହଁ ପିଜି ଟା ଆପ୍ଲାଏ କରୁଛ ପରା।
ଉଁ ହୂ।
ହଉ ଆଜି ଲଞ୍ଚରେ କଣ ଖାଇଥଲ?
ଭାତ ଡାଲି ପୋଟଲ ଆଳୁ ତରକାରୀ। ଆଉ ବଡି ମାନେ ବଡି ସେ ଟମାଟୋ ଦେଇକି। ବନେଇଥିଲେ ବଡିକୁ କଖାରୁ ବଡି
ଓହୋ।
ଆଉ କଣ ଗୋଟେ ହେଇଥିଲା? ଭେଣ୍ଡି ଭେଣ୍ଡି।
ଓ ଆଛା। ହଁ ଆମର ଭାତ ଡାଲି ବେସର। ଆଉ ଭାଇ ବଢି ଛାଣିଥିଲେ।
ଓ ହ।
ହୁଁ।
ତମର ବଡ ଭାଇ?
ହଁ ମୋର ବଡ ଭାଇ।
ସେ କଣ କରନ୍ତି?
ଭାଇର ଏଇନେ ସେ ଜବ କରୁଛି ଏବେ ତାର ଅ ଟ୍ରାନ୍ସଫର୍ ହବାର ଅଛି ତ ମୁଁ ଆଉ ନୂଆ ପ୍ରୋଜେକ୍ଟ ଆସିନି ତ ସେଥିପାଇଁ ଘରେ ଆସିକି ଅଛି ଆଉ
କଣ ସେ ବି ସଫ୍ଟୱେୟାର ଇଞ୍ଜିନିୟର କି?
ନାଇଁ ଭାଇ ସିଭିିଲ୍ ଇଞ୍ଜିନିୟର।
ଓହୋ।
ହୁଁ। ଭାଇ ଥିଲା କୱାଲିରେ ଚେନ୍ନାଇ ବୋର୍ଡ ରେ ଥିଲା ସୋଲାର ପ୍ଲାଣ୍ଟ ରେ
ଓହୋ ହୁଁ। ତମର ବି ହେଇଗଲେ ସେଇପଟେ ହିଁ ତମକୁ ମିଳିବ।
ନାଇଁ ମୋଷ୍ଟଲି ହେଲେ ହଁ ଆଇଟି ତ ବେଙ୍ଗଲୋର ନହେଲେ ହାଇଦ୍ରାବାଦ ପୁନେ ଦିଲ୍ଲୀ ଗୁଡଗାଓଁ ଏମିତି ହିଁ ହଉଛି ନା? ତ ଭାଇର ମତେ କହିଲି ଭାଇର ମୋର ସବୁବେଳେ ଅଲଗା ଜାଗାରେ ହିଁ ଯବ ହବ କର। କେବେ ଗୋଟେ ସେମ ଜାଗା ହେବନି କାହିଁନା ଭାଇର ସିଭିଲ୍ ଇଞ୍ଜିନିୟର ତ ସେଇଟା ଆଉଟଫ୍ ଷ୍ଟେସନସ୍ ରେ ପଳେଇବ।
ହେଁ ହେଁ ହେଁ।
ହଁ।
ତମର ଭୁବନେଶ୍ଵର ବି ହେଇପାରେ ଯଦି ଚାହିଁବ?
ଭୁବନେଶ୍ବର ଇଣ୍ଟରେଷ୍ଟ ନାଇଁ?
ହଁ ଟିକେ ବାହାରେ ରହିବା ଇଣ୍ଟରେଷ୍ଟ ନା?
ହଁ ମୁଁ ଭୁବନେଶ୍ୱର ମୋର କଲେଜ ଟାଇମ୍ ଭୁବନେଶ୍ରରେ ଥିଲା ପିଲାବେଳେ ବି ଭୁବନେଶ୍ୱର ଥିଲ ତ ଭୁବନେଶ୍ୱର ମତେବି ତ ସେ
ଉୁଁ ହୁଁ।
ହଉ ହ।
ହୁଁ ଘରେ ଅଛ ନା?
ହଁ ଘରେ ଅଛି।
ଓହୋ ହଷ୍ଟେଲର ହଷ୍ଟେଲକୁୁ ଆ ଯିବ କି ନାଇଁ ଏବେ?
ହ ନା ହଷ୍ଟେଲ ଯିବି ହଷ୍ଟେଲ ଜୁଲାଇ ଛଅ ରେ ଷ୍ଟାର୍ଟ ହବା ପ୍ଲସ ପିଲାମାନେ କେହି ଆସିନାହାନ୍ତି ଜୁଲାଇ କୋଡିଏ ରୁ ମୋଷ୍ଟ ଆମର କଲେଜରେ ବିହାର ସାଇଡ ର ପିଲାମାନେ ସବୁ ଜାଗାକୁ ଘରକୁ ଯାଇ ସେମାନେ ବି ଲାଗି ଆମେ ପଛ ଆସିବୁ ସେମାନେ କ୍ଲାସ ସେ ବି ମୋଷ୍ଟଲି ସେମାନଙ୍କ ସଂଖ୍ୟା ହିଁ ଅଛି। ତ ମୋଷ୍ଟଲି ଫଷ୍ଟ ୱିକରେ ଏତେ ଲାବ୍ ବଗେରା ହବନି। କ୍ଲାସ ହବନି ତ ଯାଇକି ବି ରୁମରେ ଶୋଇବା କଥା ତ ସେ କେମ୍ ୱିକ ପରେ ଜୁଲାଇ କୋଡିଏ ଆଡ଼କୁ ଯିବୁ ସବୁ ପ୍ଲାନ୍ କରିଛୁ ଆଉ।
ଠିକ୍।
ହୁଁ ହୁଁ।
ସେଇ ଟାଇମରେ ହ କ୍ଲାସ ହବ ନା?
ଆଁ
ସେଇ ଟାଇମରୁ ହିଁ କ୍ଲାସ ହବ କି କହୁଛି।
ହଁ ହଁ ସେଇ ଟାଇମ ନାଇଁ ଏୁବଠୁ କ୍ଲାସ ହଉଛି ସେଇ ଟାଇମ ରେ ପିଲାମାନେ ଆସିବେ ବେଶି। ହଁ ଆଣ୍ଟି ପ୍ରଣାମ। ହଁ।
ହଁ ମୁଁ ବି ପ୍ରଣାମ କରିଦଉଛି।
ଆଇ ସେ ଆଈ ଅଛନ୍ତି ତ ଜଣେ ଆସିଥିଲେ। ହେ ସେଇ ଆ କଦୁଆରୀ ଗୋଟେ ହେବେରିମା ରେ ସେ ଆସିଲେ ତ ସେ
ହୁଁ ହୁଁ ଠିକ ଅଛି ଆଶୀର୍ବାଦ ମତେ ପଠେଇଦବ।
ତମର ସାନ ଭଉଣୀ ପରା।
କଣ କହିଲେ?
ମୁଁ କହିଲି ତମର ଗୋଟେ ସାନ ଭଉଣି ଅଛି ପରା?
ହଁ ହଁ।
ସ୍ ତାର କେତେ କ୍ଲାସ୍?
ତାର ପ୍ଲସ ଟୁ।
ପ୍ଲସ ଟୁ ବେଶୀ ଡିଫରେନ୍ସ ନାହି ତମ ଭାଇ ଭଉଣୀଙ୍କର।
ହଁ।
ହଁ ସେ ସେଇଠି ହିଁ ପ୍ଲସ ଟୁ କରୁଛି ନା କଣ?
ହଁ ହଁ ଓମେନ୍ସ କଲେଜ ରେ ଏ ପାଖରେ।
ଓ ହୋ ସିଏ ବି ହସଟେଲ୍ ରେ କେବେ ରହିନି?
ନା ମୋ ଭାଇ ମୋ ଭାଇ ରହେ।
ତମର ଭାଇ ବି ଜଣେ ଅଛନ୍ତି? ମାନେ ତମେ ତିନି ଜଣ ଭାଇ ଭଉଣୀ?
ହଁ।
ଭାଇ କଣ କରୁଛି?
ଉଁ ତାର ତ ପ୍ଲସ ଟୁ ସରିଲା ପ୍ଲସ ଥ୍ରୀରେ ଏ ଆଡମିସନ କରିଥିଲା କଣ କଣ ହେଲା କେଜାଣି ସେ ତ ସେଠି ରହୁଛି ମାମୁ ଘରେ।
ଓହୋ ମାମୁଁ ଘରେ ସେ ରହୁଛି।
ଡିପ୍ଲୋମାରେ ବୋଧେ ଏ ବର୍ଷ ଆଡମିସନ କରିଛି।
ଆଛା ସିଏ କାଇଁ ମାମୁଁ ଘରେ ରୁହେ?
ସେ ବ୍ ହଷ୍ଟ୍ ମାନେ ତାକୁଟି ସେଠି ଭଲ ଲାଗେ ମାନେ ଛୋଡ ଟାଇମ ରେ ସେଠିି ରହୁଥିଲା ସେଠି ପଢାପଢି କରୁଥିଲା। ତାପରେ ପ୍ଲସ ଟୁ ଟାଇରମ୍ ବାହାରେ ରହିଲା ସେ ବଲାଙ୍ଗୀରରେ।
ହୁଁ ହୁଁ ହୁଁ।
ତାପରେ ଫେରେ ଯାଇକି ସେଠି ରହିବ ବୋଧେ ଆଉ।
ଆଚ୍ଛା।
ହୁଁ।
ତମ ଯାଉନକି ତମ ମାମୁ ଘରେ ଅସ ଆରେ ବେସ?
ଯାଇଥିଲିତ।
ହୁଁ ହୁଁ।
ସେ ସେ ଟାଇମରେହିଁ ଏକାମ ଷ୍ଟାର୍ଟ କରିଥିଲି ସେଥିପାଇଁ ସାଉଣ୍ଡ ସାଉଣ୍ଡୁ ଆସୁଥିଲା ଆଉ କଟୁଥିଲା ଫୋନଟା।
ମେଘ
ହୁଁ-ହୁଁ।। ଏବେ ଘରେ ଅଛି ଏବେ ପୁରା କ୍ଲିଅର ସାଉଣ୍ଡୁ ଆସୁଥିବ।
ହଁ ନାଇଁ ବେଶ ସେତେବେଳେବି କ୍ଲିୟର ଆସୁଥିଲା ଏତେବି ଅପ ଆଣ୍ଡ ଡାଉନ୍ ହଉନଥିଲା।
ହୁଁ ହୁଁ ମୁଁ ଟିକେ ପୁରା ସାଇଟକୁ ଯାଇକି ହିଁ ପଢ଼ୁଥିଲିତ ମାନେ ହଁ ସାଉଣ୍ଡୁ ଯେମିତି ନଆସିବ ଟ୍ରାଏ କରୁଥିଲି କିନ୍ତୁ ଫେରବି ଆସୁଥିଲା ସେଇଥିରେ।
ହୁଁ ହୁଁ ଉଁ ଉଁ।
କଣ ଆଜି ଟିକେ ଠିକ୍ ଶିଖିଲା ପରେ ଲାଗୁଚିନା ନାଇଁ ଆଜି ବି ସେ ଓଡ଼ିଆ ଆଜି ଠିକ୍ସେ ଓଡ଼ିଆ କହିପାରଚିନା ନାଇଁ ମୁଁ?
ହଁ ଆଜି ଠିକସେ କହିପାରୁଚ ଅଭ୍ୟାସ ହେଇଯାଇଥିିବ କଥା ହେଇକି ତିରିଶି ଜଣ ସହ କଥା ହେଇକି।
ଉମ ସେମିତିତ ସେଦିଇଜଣଙ୍କ ସହିତ କଥାବାର୍ତ୍ତା ହେଇନି ଖାଲି ତମ ସହିତ ଟିକେ କଥା ହେଇଚି। ବେଶୀ କରି ଆଉସେ ମୋସାଙ୍ଗ ସହିତ ଯିଏ ମାନେ ମୋ ଓଡ଼ିଆ ସାଙ୍ଗ ଆଉ ଗୋଟେ ଅଛି ଏଇ ପାଖରେ ତାକୁ କରିଲି ତାକୁବି ଏମିତି କ କହିଲି ତ ସେ ଖାଲି ମୋର ଫୋନଟା ରିସିଭ୍ କରେ ଆଉ ହଁ ହାଁ ନା ଏସବୁ କହେ ଆଉ ବେଶୀ କରି ସମ୍ବଲପୁରୀହିଁ କହୁଥାଏ ସବୁବେଲେ।
ନାଇଁ ନାଇଁ ମୋର ସାଙ୍ଗଟାକୁ କହିଲିଯେ ତାର ଏଇ ଯୋଉ ଫୋନ୍ କଲ୍ ଟାସ୍କ ଆସିଲାନି ତାର କିଛି ହବନି ବୋଲି ସେ ଫୋନ୍ ଅପ୍ ହିଁ ଡିଲେଟ୍ କରି ଦେଲା ସାଙ୍ଗଟା।
ଉୁଁ ହୁଁ ମୋରତ ଦେଖ କେତେ ଛଅଶହ ଚଉବନ ଟଙ୍କା ଆଁ ପ୍ରୋସେସିଂରେ ଅଛି ଆଉ ଏବେ ମୁଁ ଗୋଟେ କଲି, ଅଁ ସେ ରେକର୍ଡ଼ିଙ୍ଗ ବାଲା ତସେଥିରେ ଅଠର ଟଙ୍କାବି ପ୍ରୋସେସିଂରେ ପଳେଇ ଆସିଲାଣି।
ନା ମତେ ରେକର୍ଡିଂ ବାଲାଟା ବେଶୀ ଇଣ୍ଟେରଷ୍ଟିଙ୍ଗ ଲାଗୁଚି ଜାବି ଣ୍ଟେରଷ୍ଟିଙ୍ଗ ଲାଗୁଚି ସେଇଟାରେ ମୁଁ ଆରାମସେ ରେ ରେକର୍ଡିଙ୍ଗ କରି କରି
ହଁ ରେକର୍ଡିଙ୍ଗ ବଲା ବହୁତ୍ କଷ୍ଟ ତମେ କଣ ଜାଣିଛ ଏଥିରେ ଭଲ ଭଲ ପଇସା ଦଉଛନ୍ତି। ସେଥିରେ ଦେଖ କହୁଛି
ହଁ ସେଥିରେ କଁ କହୁଚ?
ମୁଁ ବତଉଚି ଶୁଣ, ସେଥିରେନା ଏଂ ଗୋ ଗୋଟେ ସ୍କ୍ରିପ୍ଟ ମାନେ ଗୋଟେ ସ୍କ୍ରିପ୍ଟ କେତେ ଥିବ ଜାଣିଚ? ଦୁଇ ପେଜନା ତିନି ପେଜ୍ ରୁହେ ତସେଟାକୁ ଏଂ ମାନେ କୋଡ଼ିଏ ସେକେଣ୍ଡ ପନ୍ଦର ସେକେଣ୍ଡର ମାନେ ବନେଇଛନ୍ତି ଛୋଟ ଛୋଟ ଛୋଟ ଛୋଟ ପାରାଗ୍ରା୍ କରିଛନ୍ତି ଆସେ ଦଶ ଟା କି ବାରଟା ପାରାଗ୍ରା୍ କଲେ ଯାଇକି ତମକୁ ଅଠର ଟଙ୍କା ମିଲୁଛି
ହଁ ତ ପ୍ରୋବ୍ଲେମ୍ କଣ ଓଡ଼ିଆ କହିବାରେ କମ୍ଫର୍ଟେବଲ ଆରାମସେ କହି ହେଇଯିବନା।
ଯେ ଯେ ସେତେ କହିବ ପୁରା ସାଉଣ୍ଡ ଫାଉଣ୍ଡ ସବୁ ଦେଖିବାକୁ ପଡ଼ିବ ଛୋଟ ଛୋଟ ମିଷ୍ଟେକ୍ ବି କାଟି ଦେଇକି ଫେର ନିୟୁଟନ୍ କରିବାକୁ ପଡ଼ୁଚି ନା।
ନାଇଁ ନାଇଁ ମୋର ସେସବୁ ମାନେ ମୋର ଓଡ଼ିଆ ଇଏ ଥିଲାନା ଓ ତ ମୋର ଓଡ଼ିଆ ପିଲାବେେଳୁ ପୁରା ପ୍ରପର ଆସେ ତ ମୋର କିଛି ପ୍ରୋବ୍ଲେମ ହବ ନି ସେଟାରେ।
ହଁ ବେଲେ ଠିକ କଥା କିନ୍ତୁ ମୁଁ କୋଡିଏଟା କଲି ଅଧା ଘଣ୍ଟା ମତେ ଲାଗିଗଲା।
ତମର କଣ ସମ୍ବଲପୁର ଓଡିଆ ନା ଆମର ଏପଟ ସାଇଟ୍ ପ୍ରପର ଓଡିଆ କହିବାଟା ଆମେ ଜାଣିଚୁ।
ହୁଁ ହୁଁ ତ କୋଡିଏ ମିନିଟ୍ ହେଇଗଲା କୋଡିଏ ମିନିଟ ମତେ ଅଠର ଅଠର ଟଙ୍କା ମିଳିଛି ଏଇ ମାନେ ଅଧା ଘଣ୍ଟାରେ ଅଠର ଟଙ୍କା ମିିଛି କୋଡିଏଟା କରିଛି ତ ମୁଁ।
ସବୁ ଅଠର ଟାଙ୍କା ମିଳିଲା।
ସବୁକୁ ମାନେ ସେ ଦଶଟା କଲେ ଯାଇଁକି ହିଁ ଅଠର ଟଙ୍କା ମଳୁଛି।
ଆଉ ତମେ ନା ତମକୁ ତିରିଶ ଟଙ୍କା କଲ ଛଅଶହ ଟଙ୍କା ମିଳ ଲା କି?
ନା ନା।
ଆଉ
ଏ କଲିଙ୍ଗ ବାଲା କହୁଛ?
ହଁ କଲିଙ୍ଗ ବାଲା ରେ
ଆରେ ତିରିଶ ଟା ମୋତେ ଦେଇଥିଲା ହେଲା ଟାସ ଟା କିନ୍ତୁ ଅ କିଛି ଜଣ ରିସିଭ କଲେନି। ତ ସେଟା କଟିଗଲା କେତେଟା ତାପରେ ଯୋଉଟା ରହିଲା ଯେମିତି କିି ଆଠ ଦଶଟା ମାନେ ପନ୍ଦରଟା ପାଖାପାଖି କି ଆମେ କଲ ରେ କଥାବାର୍ତ୍ତା ହେଇଛେ ସେଥିରୁ କଟିଗଲା ଚାରି ପାଞ୍ଚଟା କଟି ଯାଇଛି ମାନେ ରିଜେକ୍ଟ ହେଇଯାଇଛି।
ହୁଁ ହୁଁ ହୁଁ।
ହୁଁ ରାଜନୀତି ଫାଜନୀତି ବିଷୟରେ କଥାବାର୍ତ୍ତା ହେଲେ ସବୁ ରିଚୋର୍ଟ ହେଇଯାଉଛି।
କୋଉ ବିଷୟରେ?
ରାଜନୀତି ବିଷୟରେ କଥା ହେବା ଧର୍ମ ବିଷୟରେ କଥା ହେଲେ ସବୁ ରିଜେକ୍ଟ ହେଇଯାଉଛି ହେସ
ଘର କଥା ପର୍ବପର୍ବାଣୀ ସେ ଉପରେ ହିଁ କଥା ହେଲେ ହଉଛି ତ ବେଶୀକିଲି ଏମାନେ ଏମାନେ କଣ କଲୁ କୋଡିଏର ଯୋଉ ଅ ପର୍ବପର୍ବାଣି ସେଇ ଯାହା ଉପରେ ବି କଥା ହେବାର ଅଛି।
ହଁ ଠିକ ଏବେ ପୁରା ବୁଝିପାରିଛ ତମେ ବି।
ହୁଁ। ନାଇଁ ମୋର ମୋତ ୱାନ ଥାଟି ୱାନ ମିଳିଲା ମୋର ସେଟା ପ୍ରୋସେସିଙ୍ଗ କି ଏକାଉଣ୍ଟ୍ ଆସି
ଆସିଗଲାଣି କେ କେ କେତେ ଟଙ୍କା ର ଉଡ୍ର ଗୋଟେ ମାରିଲ?
ମୁଁ ତମ ସିନା କହିଲ ସେନା ଉଡ୍ର ମାରି ଦେଇଥିଲି।
ଏ ତମର ଆସିଲାଣି ମୁଁ ଫାଷ୍ଟ କଲି ମୋର କେମିତି ଆସୁନି?
ଦନ
ଉଁ।
ମୁଁ ୟୁ ପି ଆଇ ରେ ଦେଇଦେଇଥିଲି।
ଓହୋ ସେଥିପାଇଁ ମୁଁ ବ୍ୟାଙ୍କ ଆଉଣ୍ଟ ଦେଇଥିଲି କାହିଁକି ନା ମୋ ମୋବାଇଲ ଟା ଖରାପ ଥିଲା।। ତ ମୋବାଇଲ ଟା ମୁଁ ଦେ ବନେଇବା ପାଇଁ ଦେଇଥିଲି। ଉମ ତ ଦୁଇ ତିନି ଦିନ ସେଠି ରଖିଦେଲା ତ ଆଉ ଗୋଟେ ମୋବାଇଲରେ ମୁଁ ଓପନ କରିଥିଲି। ତ ସେଠରେ ମୁଁ ଭାବିଲି କି ଏକଉଣ୍ଟ ନମ୍ବର ହେଇ ଦେଇଦିଏ ସେ ୟୁପି ଆଇ ର ମତେ ତ ମନେ ନଥିଲା।
ହୁଁ।
ୟୁ ପି ଆଇ ଆଇ ଡି ତ ମୁଁ ଏକଉଣ୍ଟ ନମ୍ବର ଦେଇଦେଲି। ତ ଲେଟ କରୁଚି ବୋଧେ ଆଉ। କଣ କହିବା ମୋର ମୋବାଇଲଟା ତାକୁ ଦେଇଥିଲି ସେ ରିସେଟ୍ ମାରି ଦେଇ ସେ ମୋ ମୋବାଇଲ ଟା ପୁରା ସବୁ କିଛି ପଳେଇଲା।
ହୁଁ ହୁଁ ହୁଁ।
ପୁରା ଏକୋଇଶ ହଜାର ଫଟୋ ଥିଲା ଆଉ ଭିଡିଓ ବହୁତ ଗୁଡା ଥିଲା ପି ଡି ଏଫ୍ ଫି ଏଫ୍ ଥିଲା ମୋର ପୁରା ପଳେଇ ଏବେ ବହୁତ କଷ୍ଟ। କାହା ନମ୍ବର ମିଲୁନି କାହା ମାନେ ମୋ ଫଟୋ ଫଟ ମଳୁନି ବହୁତ ପୁରୁଣା ଥିଲା ଫଟୋ ଫଟ
ହୁଁ ହୁଁ
ହଁ ହ ବେକ ମାରିବାର ଥିଲା ମୁଁ ବେକ ମାଡି ନଥିଲି। ହୁଁ ମୋର ହିଁ ଭୁଲ ଆରେ ମୁଁ କଣ ଜାଣିଥିଲି କି ସେ ଏମିତି କରିବ ଫୋନ ଟା ନେଇକି ରିସେଟ ମାରିଦେବ।
ବି ବେକଅ୍ ମାରିବା ଦରକାର ମୁଁ ତାଙ୍କୁ ସହିଚ ମୋବାଇଲ ଅଛି ଦେବା ପୂର୍ବ ବେକପ ମାରିବ ସିକ୍ୟୁରିଟି ରେ ଚିକ୍ୱର କରିବା ରଖିବା କଥା।
ହଁ ମୁଁ ବି ସେତ ଧ୍ୟାନ ଦେଇନଥିଲି ଏବେ ପୁରା ବହୁତ ଖରାପ ଲାଗୁଛି। ପୁରା ବହୁତ ଗୁଡା ଫଟୋ ଥିଲା। ବୃନ୍ଦାବନ ଯାଇଥିଲେ ଆ ଅଯୋଧ୍ୟା ଯାଇଥିଲେ ବନାରସ ଯାଇଥିଲେ। ମାନେ ପୁରି ଫୁରି ସବୁ କିଛି ମାନେ ଯାଇ ବୁଲାବୁଲି ସବୁ ସ୍ମୃତି ଗୋଟେ ଥିଲା ଆଉ।
ହୁଁ ହୁଁ।
କଣ କରିବା।
ହୁଁ।
ହୁଁ କଣ ରଥଯାତ୍ରା କୋଉଠିକି ଦେଖିବା ପାଇଁ ଯାଉଛ।
ରଥଯାତ୍ରା ଟା ଆମେ ଘରେ ହିଁ ଥିବି ତ ମେ ବି ଆମର ଏ ମ ସେକୁ ଯିବି ପୁରୀ ତ ଯାଆନି ଘରେ ଯାଆନ୍ତିନି କି ଘରେ ବେଶୀ ଗହଳି ବୋଲି।
ଓ ହୁଁ।
ତ ଏଇଠି ହି ଗୋଠେ ହଉ।
ହଁ ହୁଁ ଏବେ ହେଠି ଜାଣିଛ?
ହ
ଏ ପି ଭି ପି ଅଖିଲ ଭାରତ ବିଦ୍ୟାର୍ଥୀ ପରିଷଦ।
ହଁ ହଁ।
ସେମାନେ କହୁଥିଲେ କି ମତେ ଫୋନ କରିଥିଲେ ଯେତେବେଳେ ସ୍କୁଲ ରେ ପଢୁଥିଲି। ଏମାନେ ସରି ସରି କଲେଜରେ ପଢ଼ୁଥିଲି ଯେଉଁ ଟାଇମ ରେ ତ ସେ ଟାଇମ ରେ କଣ ମୁଁ ଗୋଟେ ବି ମେମ୍ବର ଥିଲି ସେ ଏ ପି ଭି ପି ର। ତ ସେମାନେ ମତେ ଫୋନ କରୁଛନ୍ତି। କହୁଛନ୍ତି